ହ୍ୟାଲୋ
ହଁ
କରୁଛୁ କଣ?
କିଛି ନାହିଁ ଏଇ ଏମିତି ବୁଲୁଥିଲି ବାହାରେ ଆଉ।
ଦେହପାସବୁ ଭଲ ଅଛି?
ହଁ ଭଲ ଅଛି।
କଣ ଖାଇଚୁ?
ଖାଇଥିଲି ଭାତ ଆଉ ହଉଚି ଛତୁ ଭଜା ଏଇଆ ଖାଇଥିଲି ଆଉ।
ଆଲୋ
ଆଉ
ମୋତେ ଟିକେ ଚିକେନ୍ ଟା ଆସୁନି ଚିକେନ୍ ଟା କେମିତି କରନ୍ତି ଟିକେ କହିଦେବୁ କି?
ହଁ କହିଦେବି।
ଚିକେନ ରେସିପିଟା କେମିତି ମୋତେ ଟିକେ କହ ତ ମୁଁ ଲେଖିକି ରଖେ ମୁଁ କରିବି ଯୋଉ ଆସିଚନ୍ତି ଆ ମୋର ସବୁ ଆମ ମାଉସୀ ଘର ମାମୁଁ ଘର ସବୁ ଆସିଚନ୍ତି ତ ତ ସେ ମାମା କୁ ଟିକେ ଚିକେନ କରିବାରେ ସାହାଯ୍ୟ କରି ଥାନ୍ତି ତ ମତେ ମୁଁ ଆଉ ସବୁ ମତେ ଆସିଛି। ସେ ପନିର ହଉ ଛାତୁ ହଉ ଡାଲି ଭ ଜା ସେସବୁ କରିଦିଏ କିନ୍ତୁ ଚିକେନ ଟା ରେସିପିଟା ଟିକେ ଭୁଲିଯାଇଚି। ମାମା ଟିକେ ବ୍ୟସ୍ତ ଅଛି ତ ସେଥିପାଇଁ ମୁଁ କହିଲି ଟିକଏ କଲ୍ କରିବି ସାଙ୍ଗକୁ ଟିକେ ବୁଝିଦେବି। ଆଉ ଆଉ ମତେ ଟିକେ କହନି ଚିକେନ ର ରେସିପି ଟା କେମିତି?
ଫାଷ୍ଟ ହଉଛି କଢେଇ ବସେଇବ ଗ୍ୟାସରେ ଗ୍ୟାସ ହଉ କି ବା ଚୁଲି ତମର ଥାଉ ସେଇଥିରେ କଢେଇ ବସିଥିବ ତାପରେ ଯେତିକି ମାନେ ତେଲ ପକେଇବା କଥା ତମେ ପକେଇବ ମାନେ ଯେତିକି ଏତେ ତ ତେଲ ଦେହ ପାଇଁ ଭଲ ନୁହଁ ନା ଯେତିକି ତମେ ମିଡିଲ୍ ସାଇଜର ପକେଇଲେ ଆହୁରି ଭଲ କି ଅଧିକ ବି ତମ ପ କେଇ ପାରିଲେ ତମ ପାଇଁ ଦେହ ପାଇଁ କ୍ଷତିକାରକ ହବ ନା ସେଥିପାଇଁ ଅଳ୍ପ ଆମେ ତେଲ ପକେଇବା। ତାପରେ ହଉଚି ଯଦି ହଉଚି ପିଆ ପକେଇବେ କି ତେଲ ପରେ ଆଉ ଯଦି କିଛି ପକେଇ ପାରିବେ। ଆମେ ତ ସେମିତି ମୁଁ ଏତେ ବି ଏତେ ଇଏରେ କରେନି। ପିଆଜ ପକାଏ ତାପରେ ହଉଚି ପିଆଜ ଯେତେବେଳେ ହେଇସାରିବ ତାପରେ ମସଲା ପକାଏ ତାର ମସାଲା ହୋଇସାରିଲା ପରେ ମିଟ୍ ମସଲା ଯୋଉ ଚିକେନ ମସଲା ଗରମ ମସଲା ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ନୁଣ ଏମିତି ସବୁ ପକେଇକି ତା ପରେ କଷିଦିଏ ତା ପରେ ତାକୁ ପାଞ୍ଚ ଦଶ ମିନିଟ ଘୋଡେଇ ଦିଏ ଘୋଡେଇଦେଇ ସାରିଲା ପରେ ତା ପରେ ଟମାଟ ପକେଇ ଦିଏ। ତାପରେ ପକେଇ ସାରିଲା ପରେ ସିଏ ମାନେ ଟିକେ କଷି ହେଇଯାଇଥିବନା ମସଲା ଗନ୍ଧଟା ପଳେଇ ଥିବ। ତାପରେ ତାକୁ ଚିକେନ ଢାଲିଦେବେ ଆଉ। ତା ଢାଲି ସାରିଲା ପରେ ଆପଣ କଷା ଖାଆନ୍ତୁ କି ଝୋଳ କରନ୍ତୁ ଯାହା ବି କରନ୍ତୁ ସେମିତି କରିବୁ ଆଉ ଆଉ ତୁ ତୁ କଣ ଶିଖିଛୁ?
ହଁ ମୁଁ ସବୁ ଶିଖିଛି ପନିର, ଛତୁ, ଚିଲି ମସ୍ରୁମ୍ ଚିଲି ପନିର ଆ ମଟନ୍ ଏରା ସବୁ ମୁଁ କରିଦେବି। କିନ୍ତୁ ସେଇ ଚିକେନଟା ଜାଣିିନଥିଲି ସେଥିପାଇଁ ଚିକେନଟା ଆ ଚାଲି ଆଉ ଚିକେନ୍ ମାନେ କଲାବେଳକୁ ମାନେ ଯେତିକି ମସଲା ଆବଶ୍ୟକ ସେତିକି ମସଲା ଦେବେ ସେଇ ମସଲା ଦେ ଲେ ଯାହା ମାନେ ସେ ପିଆଜ, ରସୁଣ, ଅଦା ଯୋଉ କଞ୍ଚା ଲଙ୍କା ହଉ କି ଗୋଟା ମସଲା ହଉ ଜିରା ଫିରା ପ ପକେଇକି ଫାଷ୍ଟ ତାକୁ ଗ୍ରାଇଣ୍ଡର୍ କରିଦେବି ନହେଲେ ବାଟିବି ତ।
ହଁ। ତ ସେମିତି କରିକି ମୁଁ ବି ଏତେ କିଛି ପକାଏନି ମୁଁ ବାସ୍ ପିଆଜ ପିଆଜ, ଅଦା, ରସୁଣ ଆଉ ଟମାଟର ପକେଇକି କରିଦେଇକି ତାଉ କରେ। ଆଉ ତୁ ପନିର କେମିତି ସିକିଚୁ ମତେ ଟିକେ କହୁନୁ ମୁଁ ବନେଇବି।
ପନିରଟା ସେମିତି ନର୍ମାଲ ବେଶୀ କିଛି ନାହିଁ ପନିରଟା ପୁରା ସହଜ। ପନିରଟା ପ୍ରଥମେ ପନିରଟାକୁ ଛୋଟ ସାଇଜ କି ବଡ଼ ସାଇଜ୍ ହଉ ପନିରଟାକୁ ଫାର୍ଷ୍ଟ କାଟି ଦବୁ। ଉଁ ଛୁରିରେ ତା ପରେ ଛୁରୀରେ ହେଉ କି ମୁଁ ପିଠା ପାତିଆରେ ବି ଛୁରୀ ନ ପାଇଲେ ପିଥା ପାତିଆରେ ବି କାଟିଦିଏ। ତାପରେ ତାକୁ କାଟି ସାରିଲା ପରେ ପ୍ରଥମେ ତେଲ ବସାଇଥିବ ହାଲକା ମାନେ ତେଲଟା ଟିକିଏ ହାଲ କା ଗରମ ହେଇ ଆସିଲା ପରେ ପନିରକୁ ପକାଇବ। ପନିରଟା ଜଷ୍ଟ ଟିକେ ନାଲି ଏ କଲର୍ ମାନେ ରେଡ଼୍ କଲର୍ ହେଇ ଆସିଲା ବେଳକୁ ଗୋଟେ ଜାଗାରେ ପାଣି ରଖିଥିବ ସେ ପାଣିରେ ପନିରଟାକୁ ଛାଣିକି ଆଣିକି ପାଣିରେ ପକାନ୍ତି ପାଣିରେ ପକେଇଲେ ସେ ସଫ୍ଟ ମାନେ ନରମ ହୁଏ ହେଲା। ତାପରେ ତାକୁ ଛାଣିଦବ ସବୁ ତେଲ ଯେତିକି ତରକାରୀରେ ପକେଇବା କଥା ଅଳ୍ପ ତମେ ଯେତିକି ତେଲ ଖାଇବା ତମ ଖାଇବା କଥା ସେତିକି ତେଲ ପକେଇବ ତା ପରେ ସେଥିରେ ଟିକେ କଲର୍ ଆସିବା ପାଇଁ ହାଲକା ଟିକେ ଚିନି ପକେଇବ। ତାପରେ ମସଲା ଆଡ଼୍ କରିିଥିବ ଗୋଟା ମସଲା ଅଦା, ରସୁଣ ଆଉ କଞ୍ଚଲଙ୍କା ତାକୁ ଗୋଟେ ପେଷ୍ଟ କରିବ ଆଉ ଗୋଟେ ପିଆ ଜ ଆଉ ଟମାଟକୁ ତାକୁ ତେଲରେ ଭାଜିକି ଏ ରଖିଥିବ ଯେଉଁ ତାକୁ ବି ଗ୍ରାଇଣ୍ଡର୍ କରିକି ସେ ମସଲା ଦେହରେ ଆଡ଼୍ କରିବ। ତାପରେ ଚିନି ପକେଇକି ଗୋଟା ମସଲା ଟିକେ ପକାଇଦବା ତାପରେ ସେ ମସଲାଟାକୁ ପକେଇବ। ତାପରେ ପନିର ହେଇ ଆସିଲା ପନିର ମସଲା ଟା ହେଇ ଆସିଲା ପରେ ପନିର୍ ଯୋଉ ରଖିଥିବ ସେ ପନିର ପାଣିଟାକୁ ସେ ମସଲା ଦେହରେ ଏକାଥରେ ପାଣି ସହ ପନିରକୁ ଢାଳିଦବ। ତାପରେ ତାକୁ କିଛି ସମୟ ପାଇଁ ଛାଡ଼ିଦେବ। ତାପରେ ସେଇ ତା ଦେହରେ ଚିନି ଆଉ ଅମୁଲ ପାଣି ଟିକେ କରିଥିବ ତାକୁ ପକେଇବ। ତାପରେ ତମେ ସବୁ ପକେଇବ ଯାହା ମସଲା ଥିବ ଇଏ ସିଏ ପ ପକାଇବା ଆଉ ଏମଥିରେ ତାପରେ ହେଇଯିବ ଓହ୍ଲାଇ ସାରିଲା ପରେ ଧନିଆ ପତ୍ର ପକାଇବ ଆଉ।
ହୁଁ ହୁଁ ଆଉ ତମ ଆଡ଼େ ଖରା ପାଗ କେମିତି?
ହଁ ଖରା ବହୁତ ଭୀଷଣ ଜୋରରେ ଖରା ହଉଛି। ଖରା କଥା କୁହନି ପଦାକୁ ବାହାରି ହଉନି କି କିଛି ବି ନାହିଁ ବହୁତ ଜୋରରେ ଗରମ ହଉଛି। ତାପରେ ସେ ସବୁ ଗଛ ଫଛ ସବୁ ମରି ସାଇଲାଣି ସେ ଫୁଲ ଗଛ ଲଗେଇଥିଲି ଯେ ଫୁଲ ଗଛ ହେରାବି ସବୁ ଶୁଖିକି ମରିଗଲାଣି। ଯୋଉ ଗରମ ହଉଛି ଦେହ ହାତ ଖାଲି ପୋଡ଼ି ଜଳି ଯାଉଛି। ପାଣି ବି ଆମ କୂଅରୁ ଶୁଖିଗଲାଣି ପାଣି ବି ହଉଛି ଏତେ ନାହିଁ କି ବର୍ଷା ହଉନି ଆଉ ଆମର ଯଉ ଟାଙ୍କ ଟାଙ୍କି ପାଣି ଆମର ଆସୁଥିଲା ଯେ ଟାଙ୍କି ପାଣି କଣ ମଟର ପୋଡ଼ିଯାଇଛି ସେ ମାସେ ଦେଢ଼ ମାସ ହେଲାଣି ଟାଙ୍କି ପାଣି ବି ଆସୁନି। ଆଉ ତମ ଆଡେ କଣ କେମତି ଗରମ?
ସେମିତି ଆମ ଆଡେ ତ ସେମିତି ଗରମ ହେଉଛି ପ୍ରବଳ ଆଉ। ମୂଳରୁ ହଉଛି ଆସୁନି। ଲାଇନ୍ ବି ଆମ ଗାଁ ରେ ଠିକ୍ ରେ ବି ମାନେ ରହୁନି। ଲାଇନ୍ ମୂଳରୁ ରହୁନି କି କିଛି ନାହିଁ ମାନେ ବହୁତ ଜୋରେ ଗରମ ହଉଛି। ଆଉ ଆଜି ମୁଁ ବି ଚିକେନ୍ କରିଥିଲି। ଆଉ ତୁ କଣ ରୋଷେଇ କରିଥିଲୁ?
ନାଇଁ ମୁଁ ଖାଲି ମାମାକୁ ସେ ଛତୁ ଆଉ ଭଜା କରିବାରେ ସାହାଯ୍ୟ କରିଛି ବାକି ଆଉ ସବୁ ମାମା କରିଦେଇଥିଲା। ସେ ଟାଇମ୍ ହେଲାନି ବୋଲି ମାମା ମୋତେ କହିଲା ଚିକେନ୍ କରିବା ପାଇଁ ଦେଖିଲା ବେଳକୁ ମୁଁ ଚି କେନ୍ ତା ରେସିପିଟା ଜାଣିନଥିଲି ସେଥିପାଇଁ ମୁଁ କଲ୍ କରି ପଚାରିଲି ଆଉ।
ହୁଁ ହୁଁ ଆଉ ସବୁ ଘରେ ଭଲ?
ହଁ ଘରେ ସମସ୍ତେ ଭଲ ଆଉ ତମ ଘରେ?
ହୁଁ ଭଲ ସମସ୍ତେ। ଆଜି ମୋ ଦେହ ଟା ବି ମାନେ ଟିକେ ଭଲ ଲାଗୁନି ମାନେ ଅବାଗିଆ ଲାଗୁଛି କେମିତି କିଛି ବି ସକାଳେ ଏପର୍ଯ୍ୟନ୍ତ କିଛି ବି ଖାଇନି। ଚିକେନ୍ କଲି ତାପରେ ହଉଛି ମାନେ ଯୋଉ ଖରାକୁ ଗରମ ରେ ଇଏ ଲାଗୁଛି ନା। ଖାଇବା ପାଇଁ ବି ଇଚ୍ଛା ହଉନି। ତାପରେ ଏମିତି ସବୁ ଘର କାମ କଲା ବେଳକୁ ଯାହାବି ହେଲେ ଘର ଘର କେତେ କାମ। କଲା ବେଳକୁ ଯାହା ପାଞ୍ଚ ଛଅ ଘଣ୍ଟା ଖଣ୍ଡେ ଲାଗୁଛି। ଦିନଟାକ ଏମିତି କାମରେ କାମରେ ଯାଉଛି। ଖାଇନି ବି ଆଜି କିଛି। ତାପରେ ଚିକେନ୍ କଲି ତାପରେ ତ ତୁ ଫୋନ କଲୁ ଯେ ଏମିତି କଥା ହଉଚେ ଆଉ। ଆଉ ତମ ଆଡ଼େ ଆଉ କଣ ଖବର?
ହଁ ଆମ ଆଡେ ସବୁ ଖବର ଭଲ। ସେ ଯାଇଥିଲୁ ବୁଲିବା ପାଇଁ ଯିବୁ ବୋଲି କହୁଥିଲୁ। ଯେ ସେ କ ଆଜି ଆସିଛନ୍ତି କଥା ହେବେ କଣ କେତେ ଟଙ୍କା କିଏ ଦେବେ କଣ ନାହିଁ। କିଏ କିଏ ସବୁ ଯିବେ ଗୋଟେ ଲିଷ୍ଟ କରାହେଉଥିଲା ସେ ଆଇଟମ୍ ହେଇଥିଲା ଆଜି ଖାଇବା ଆଇଟମ୍ ଭାତ ଡାଲି ଭଜା। ଚିଲ୍ଲି ପନିର୍ ମାମା କରିଥିଲା ମୁଁ ମାମା ସହିତ ସାହାଯ୍ୟ କରି ଛତୁ କରିଥିଲି ତାପରେ ସାଲାଟ୍ ହେଇଥିଲା। ଏଇରା ସବୁ କରିଚୁ ସବୁ ଖାଇ କି ବସି ଖାଇବୁ ବୋଲି ବସିଥିଲୁ। ତାପରେ କଥାବାର୍ତ୍ତା ହଉଥିଲେ। ଏମିତି କୋଉ ଜାଗାକୁ ଯିବେ କଣ କରିବେ? ସବୁ ଡିସ୍କସନ୍ ବଡିଥିଲା କିଏ କଣ ସବୁ ରୋଷେଇ ଜାଣିଚି। କାହାର ରୋଷେଇ କିଏ ଭଲ କରିପାରୁଚି। କିଏ କଣଟା ସବୁ ଭଲ ଭଲ ଆଇଟମ୍ ଶିଖିଚି। କରିକି ନେଇକି ଯିବେନା ବାହାର ଜିନିଷ ଖାଇଲେ ଦେହ ଖରାପ ହଉଛି ସେଥିପାଇଁ କିଏ କଣ ଶିଖିଛି ସେ ଯିଏ ଯାହା ଭଲ ଶିଖିଛି ସେଇଟା କରିକି ନେଇକି ଆମେ ଯାଇଥାନ୍ତୁ ସେ ଠିଏ ବସିକି ଖାଇଥାନ୍ତୁ। ତମେମାନେ କୁଆଡ଼େ ବୁଲାବୁଲି ପ୍ଲାନିଂ କରିଛ ନା କରିନ?
ହଁ ସେଇ ରଜ ବେଳକୁ ଯଦି ହୁଏ ଏମିତି କୁଆଡ଼େ ଦେଖେ ବୁଲିଯିବୁ ଆଉ ଗୋଟେ ଭଲ ଜାଗା ଦେଖିକି ବୁଲିଯିବୁ। ବୁଲିକି ଆସିବୁ ତାପରେ ଉଁ ଦେଖିଆ ଆମ ଛୁଆ ତ ଏମିତିରେ ଖରାକୁ କେହି ରାଜି ହଉ ନାହାନ୍ତି ଯିବା ପାଇଁ ପଇସା ଆମର ଆଦାୟ ସରିଚି ବାସ୍ ଖାଲି ଗୋଟେ ଭଲ ଜାଗା ଦେଖିକି ବୁଲି ଯିବୁ। ସେଇଆା କଥା ହେବେ ଆଜି ମିଟିଂ ହବ ଥରେ ମିଟିଙ୍ଗ୍ ହେଲାଠୁ ତାପରେ ଦେଖିବା କଥା ହେବେ ଆଉ। ତାପରେ ହେଲାଠୁ ବୁଲି ଯାଇକି ଦେଖିଆ ଘର କାମ ଛାଡି ମୁଁ ରାଜି ହଉ ନାହାନ୍ତି। ଚାରି ଜଣ ରାଜି ହେଲେ ଆଉ କିଏ ରାଜି ହଉ ନାହାନ୍ତି କହୁଛନ୍ତି ଖରା ହଉଛି କିଏ ଏରା ଯିବ। ଆଉ ଇଚ୍ଛା ହବନି ବୁଲିବା ପାଇଁ। ସବୁ ଏମିତି ଖାଲି କହୁଛନ୍ତି ଆଉ ଦେଖିବା ଗଲେ ସିନା ସେମାନେ ସିନା ସମସ୍ତେ ବାହାଲେ ସମସ୍ତେ ବି ଯିବେ ନା ଆଉ ଆମେ ତିନି ଚାରି ଜଣ ଗଲେ ସେମାନେ ଆଉ ପାଞ୍ଚ ଛଅ ଜଣ କହୁଛନ୍ତି ଆମେ ଯିବୁନୁ। ସେମିତି କେମିତି ହବ ତାର ସମସ୍ତେ ବି ଫେର ପଇସା ଦେଇଛନ୍ତି ନା। ସେଇଆ ଆଉ ଦେଖିକି କେବେ ଏଇ ଭିତରେ ଗୋଟେ ଯିବୁ ଭାବୁଛୁ ଆଉ। ତୁ ଆସିବୁ ଯିବୁ ଆମ ସହିତ।
ହଁ ସେଇଆା ଆଉ ସେଇ ଖାଇବା ପିଇବା ପାଇଁ ମୁଁ ସେଇ ଚିକେନ୍ କରେ ମାନେ ବୁଝିବା ପାଇଁ କଲ୍ କରିଥିଲି ହଉ ଠିକ୍ ଅଛି ମୁଁ ଏବେ ରହୁଛି ତୋତେ ଫ୍ରି ହେଇକି କଲ୍ କରିବି ଆଉ।
ହଉ ହଉ।
ହଉ।